ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ ଜୟ ଶ୍ରୀ ଜଗନ୍ନାଥ। ନମସ୍କାର ନମସ୍କାର। କଣ କରୁଛନ୍ତି?
ଭାଇ କାମ ଗୋଟାଏ କରୁଥିଲି। ତମ କାଲି ଆମେ କଥା ହେଇଥିଲେ ସନ୍ଧ୍ୟାରେ ମା ସାରଳାଙ୍କ ବିଷୟରେ। ସେଇଠୁ ସେ ନମ୍ବର ଟା ମିଳିଥିଲା।
ବୁଝିଲି। ଆଉ ସକାଳୁ କଣ ବ୍ରେକଫାଷ୍ଟ ହେଲାଣି? ଜଳଖିଆ କିଛି ହେଲାଣି?
ସକାଳୁ ବ୍ରେକଫାଷ୍ଟେ ଚକୁଳି ପିଠା ଭଜା। ଆ ଆପଣଙ୍କର?
ଆମେ ବିସ୍କୁଟ ଖାଇଥିଲୁ ଚା ଟିକେ କରି ପିଇଥିଲୁ ଏବେ ରୋଷେଇ ଚାଲିଚି ଖିଆପିଆ ହବ ଆଉ। ଗାଧେଇ ଖାଇପିଇ ଅଫିସ୍ ଯିବା ଆଉ।
କୋଉ ଅଫିସରେ କାମ କରୁଛନ୍ତି?
ମୁଁ ଗୋଟେ ସରକାରୀ ଏ ବେସରକାରୀ ଚିକିତ୍ସାଳୟରେ କାର୍ଯ୍ୟରତ ଅଛି। କାଲି କହୁଥିଲି ବୋଧ ହୁଏ।
ନା-ନା କହିଥିଲେ କିନ୍ତୁ କୋଉ ଜାଗାରେ କହୁନଥିଲେ।
ନାଇଁ ଆମ ଭୁବନେଶ୍ଵର ଜାଣିଚନ୍ତି ଭୁବନେଶ୍ୱରର ନୟାପଲ୍ଲି ଗୋଟେ ଜାଗା ଅଛି ସେ ନୟାପଲ୍ଲି ଜାଗାରେ ସେ ହସ୍ପିଟାଲ୍।
ଆଚ୍ଛା-ଆଚ୍ଛା।
ହୁଁ ଆଉ ଘରେ ସବୁ କିଏ-କିଏ ଅଛନ୍ତି?
ଘରେ ବାପା, ମା
ହୁଁ ଆଚ୍ଛା ବାପା, ମା କଣ କରନ୍ତି? ଆମ ଘରେ ଆମ ଘରେ ବାପା, ମା, ସାନ ଭାଇ ଆଉ ମୁଁ ଆଉ ଚାରିଜଣ ଆଉ। ବାପ୍, ମା କଣ କରନ୍ତି?
ବାପା, ମା ସରକାରୀ ସ୍ତରରେ ଜବ୍ କରନ୍ତି ଆଉ।
ନା ଚା ଆପଣ କୋଉଠି ଜବ୍ ହରିକା କରିବା ପାଇଁ ଚେଷ୍ଟା କରୁଛନ୍ତି ନା ଏମିତି ପୂଜା ପାଠ କରିବେ ସବୁବେଳେ?
ନା-ନା-ନା କରିଥିଲି ସେ ସମୟରେ ମମିର ଦେହ ଅସୁସ୍ଥ ହେଲା ମୋ ମା ର ଦେହ ବହୁତ୍ ଅସୁସ୍ଥ ହେଲା ସେଥିପାଇଁ ମୁଁ ସେ ସମୟରେ ଛାଡିଡେଲି ଜବ୍ କୁ ଆଉ।
ଆଚ୍ଛା-ଆଚ୍ଛା କୋଉଠାରେ ଏକା ଜବ୍ କରୁଥିଲେ?
ସଫ୍ଟୱୋର
ଆଚ୍ଛା। ଆଉ କଣ ଖବର କୁହନ୍ତୁ। ଆପଣଙ୍କ ଅସୁରେଶ୍ୱରରେ ସେଠି ପାଖେରେ ଗୋଟେ ଅଛି ନା ରଘୁନାଥ ମନ୍ଦିର ଗୋଟେ?
ହୁଁ-ହୁଁ-ହୁଁ।
ହୁଁ ସେ ଭାରି ବହୁତ ପ୍ରତ୍ୟକ୍ଷ ଠାକୁର ସିଏ କେମିତି କଣ ଆସିଲେ ଜା ଜାଣିଛନ୍ତି? ତାଙ୍କର ହିଷ୍ଟ୍ରି। ମାନେ କେମିତି କଣ ସେ ଆସି କେମିତି କଣ ଏଠି ସ୍ଥାପନା ହେଲେ?
ତାଙ୍କ-ତାଙ୍କ ହିଷ୍ଟ୍ରି ତ ମୁଁ ଠିକରେ ଜାଣିନି। ଖାଲି ଏତିକି ଗୋଟେ ଜାଣିଚି ଯେ ମୁଁ ମାନେ ୟାଙ୍କଠୁ ଶୁଣିବା କଥା ଯୋଉମାନେ ବଡ ଲୋକ ତାଙ୍କଠୁ ଶୁଣିବାକଥା
ହୁଁ-ହୁଁ।
ସେଠି ଯୋଉ ରଘୁନାଥ ମନ୍ଦିର ଅ ସାମ୍ନାରେ ଜଣେ ବାବାଜୀଙ୍କ ମୂର୍ତ୍ତି ସ୍ଥାପନ ହେଇଛି, ସେ ତା ସେ ପାଞ୍ଚଶହ ସାତଶହ ବର୍ଷ ତଳେ ସେପଟେ ମରୁଡି ହେଇଥିଲା। ସେ ମରୁଡି ଏ ସମୟରେ ସେ ବାବା ଯିଏ ଆସିଥିଲେ ସମସ୍ତେ ତାଙ୍କୁ ବିଦା କରିଦେବେ ବୋଲି ବାବା ଯଏ ଅଛି ବୋଲି ମରୁଡ଼ି ହେଲା, ସେ ସମୟରେ ସେ ପ୍ରାର୍ଥନା କଲେ ଅଧଘଣ୍ଟା ଭିତରେ ବର୍ଷା ହେଲା।
ଆଚ୍ଛା।
ସେଇଠୁ ତାପରେ ସେଇ ହିଁ ସେଠି ସେ ରାମ ମନ୍ଦିର ପ୍ରତିଷ୍ଠା କରିୁଛନ୍ତି ବୋଲି ମୁଁ ଯା ଶୁଣିଛି।
ଆଚ୍ଛା।
ପ୍ରକୃତ ହିଷ୍ଟ୍ରି କଣ ପ୍ରକୃତ ଇତିହାସ କଣ ମୁଁ ଜାଣିନି?
ଆଚ୍ଛା ସେ ଜାଗା ନା ମଲ୍ଲୀପୁର କଣ ପାଇଁ ହେଇକି ଅଛି?
କହିପାରିବିନି ଭାଇ।
ମୁଁ ଯେତିକି ଜାଣିଚି ସେ ଜାଗା ନା ମଲ୍ଲୀପୁର ଏଥିପାଇଁ ହେଇଚି ଯେ ହିଆଡେ ମଲ୍ଲୀବଣ ଥିଲା।
ହୁଁ।
ମାନେ ମଲ୍ଲି ଫୁଲର ସୁଗନ୍ଧରେ ସେ ଚୈତ୍ର ମାସରେ ଦେଖ ଆଜି ବି ଯେତେବେଳେ ରଘୁନାଥଙ୍କର ଚୈତ୍ର ମାସରେ ଦାଣ୍ଡଯାତ୍ରା ହୁଏ ବେଶୀ ଶୃଙ୍ଗାରଣ ମ-ମଲ୍ଲୀ ଫୁଲରେ ହିଁ ହୁଏ।
ହଁ- ହଁ ହଉ।
ତ ସେଠି ମଲ୍ଲୀ ବଣ ଆଗରୁ ଥିଲା ହେତିପାଇଁ ସେ ତା ନାଁ ଟା ମଲ୍ଲୀପୁର ବୋଲି ଦିଆ ହେଇଚି ବୋଲି ମୁଁ ଯେତିକି ଜାଣିଚି।
ହୁଁ।
ସବୁ ଜିନିଷର ଇତିହାସ ତ ଅଛି ନା ଯେମିତି କିି ସେ ଅସୁରେଶ୍ୱର ପାଖରେ ଗୋଟେ ଜାଗା ଅଛି କଟିକଟା ଉଁ ଆମର କେନ୍ଦ୍ରାପଡା ଯୋଉ ଜାଗା ହେଇଚି ବଳଦେବଜୀଉ ଯୋଉ ଅଛନ୍ତି କନ୍ଦ୍ରଶୁରକୁ ବଧ କରିଥିଲେ କନ୍ଦ୍ରଶୁରକୁ ବଧ କରିଥିଲେ ତାଙ୍କ ନା-ଜାଗା ନା ହେଲା କେନ୍ଦ୍ରାପଡା ତ ତାପରେ କଟି କଟା ହଉଚି କଣ ପାଇଁ ନା ସେ ତାର କଟି ମାନେ ଅଣ୍ଟା -ଅଣ୍ଟା ଆସିକି ପଡିଥିଲା ତ ବଧଗଳି ସେଟା ଅଣ୍ଟା ଆସି ସେଠି ପଡିଥିଲା ତ କଟି କଟା କଟା- ଅଣ୍ଟା ଆସି ପଡିଥିବାରୁ ଏଟା କଟି କଟା। ଅସୁରର କ- କନ୍ଦରାସୁରର ଶିର ଯୋଉଠି ଯାଇ ପଡିଥିଲା ହେଟା ଜାଗା ନା ହେଲା ଅସୁରେଶ୍ଵର। ବୁଝିପାରିଲ?
ଆଚ୍ଛା।
ତ ଏମିତି ସବୁ ଜାଗାର ଇଏ ସବୁ ଦିଆହେଇଚି। ଆଉ କଣ ଆଜି କଉଠି କଣ ପୂଜା ପୂଜି କରିବାକୁ ଯିବେ କୁଆଡେ କଣ ପୂଜା ଫୁଜା
ପୂଜାପୂଜି ସକାଳୁ ସରିଲାଣି ଠାକୁର ଘରେ। ପୁଣି ଯିବି ଆଉ ସନ୍ଧ୍ୟାବେଳକୁ ଆଉ
ଆଚ୍ଛା ମାନେ ଏମିତି ଯଜମାନେ କାମ କୋଉଠି କିଛି କରୁନାହାନ୍ତି?
ନା।
ଆଚ୍ଛା। ଆପଣ କର୍ମକାଣ୍ଡ କାହା କତିରୁ ଶିଖିଚନ୍ତି ସବୁ?
କର୍ମକାଣ୍ଡ ମୋ ଅଜା ହେରିକା। ମମୋ ଜେଜେବାପା ଅଜା ହେରିକା ଠୁ।
ଆଚ୍ଛା ଆପଣଙ୍କ ଅଜା ହର କଉଠି କି?
ଆମ ଅଜା ଘର ସେଇ ପାଟିକଟାରେ।
ହଁ ଯେ ମୁଁ କହିଲି ଆପଣଙ୍କ ଅଜାଙ୍କ ଘର କୋଉଠି?
ସେ ହୁଁ ହୁଁ।
ଆପଣଙ୍କ ଅଜା ଅଛନ୍ତି ନା ଚାଲିଗଲେ?
ଗଲେଣି ଚାରି ପାଞ୍ଚ ବର୍ଷ ହେଲାଣି।
ଆଉ କଣ କୁହନ୍ତୁ? ହାଲୋ।
ହାଲୋ ହାଲୋ।
ହଁ କଣ୍ କୁହନ୍ତୁ? ଆସୁନାହାନ୍ତି ଆମେ ଯାଉଚୁ ସମସ୍ତେ କ୍ଷେତ୍ର ବୁଲିବାକୁ। ଏଇ ଗୁରୁବାର ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଚନ୍ତି ଆମ ସହିତ ଯିବେ।
ହଁ ଯିବା।
କାହିଁ କହିଲେ ସେଦିନ ଗୁରୁବାର ଦିନ ଏକାଦଶୀ ପଡୁଚି ତ ସେଦିନ ରୁକ୍ମଣୀ ହରଣ ଏକାଦଶୀ ଜଗନ୍ନାଥଙ୍କ ବିବାହ ଘର ଲୁ- ରୁକ୍ମୀଣି ମାଙ୍କ ସହିତ। ତ ସେଦିନ ମନ୍ଦିର ଅନୁଷ୍ଠି ହେବ ତ ମହାପ୍ରଭୁଙ୍କ ବାହାଘର ଦେଖିବା ବାହାଘର ଭୋଜି ବି ଖାଇବା। ବୁଲାବୁଲି କରିକି ଆସିବା ସେଦିନ ରାତି ଯାଙ୍କ ବି ମନ୍ଦିର ବହୁତ ମାନେ ଖୋଲା ଥାଏ। ଆଉ ଯେହେତୁ ରାତି ଯାଙ୍କ ଖୋଲା ଥାଏ ଭକ୍ତ ଭିଡ ହେଇ କେତେ ସମୟ ହବ ରାତି ଗୋଟେ ଦିଟା ଯାଙ୍କ ହବ ତାପରେ ତ ଫାଙ୍କା ହେଇଯିବ ମନ୍ଦିର ଭିତର। ତାପରେ ଆରାମ୍ ସେ ଦର୍ଶନ କରିକି ଆସିପାରିବା।
ଠିକ୍ ଅଛି।
ହୁଁ ତାହେଲେ ଆପଣ ସହମତି ଅଛନ୍ତି ତ।
ହଁ ହଁ।
ଆମେ ସବୁ ଯାଉଛୁ ପା ସାଙ୍ଗସାଥି ମିଶିକି ଆପଣ ଆସନ୍ତୁ ଗୋଟେ ଏ ଯୋଉ ଦର୍ଶନ କରିବା ଆଉ କ୍ଷେତ୍ର ଦର୍ଶନ ଆଉ।
ଠିକ୍ ଠିକ୍। ରାମଦଯି ଯୋ ଅଛନ୍ତି ଏ ଯଉ ଅଛନ୍ତି।
ହୁଁ।
ହଁ।
ତାଙ୍କ ଇତିହାସ ବିଷୟରେ କିଛି ଜାଣିଛନ୍ତି।
ଆ କୋଉଠି କହିଲେ କଟିକଟା ପାଖରେ ଅଛନ୍ତି ନା ଯୋଉ ରାମ୍।
ଉଁ ନା ନା ନା ନା ପୁରୀ ପୁରୀ କୋଣାର୍କରେ ବିଚ ରେ ଯୋଉ ଅଛନ୍ତି ରାମଜନ ହୁଁ।
ତାଙ୍କ ବିଷୟରେ ମୁଁ ତ ଏତେ ଉଁ ଜାଣିନି ମତେ ଲାଗେ କି ବୋଧେ ସେଇ ଜାଗାରେ ମାନେ ରାମ ଦେବୀଙ୍କୁ ଉପସନା କରିଥିବାରୁ ରାମଚଣ୍ଡୀ ଉ ଇଏ ହେଇଛି ବୋଲି।
ନା ନା କଳା ପାହାଡ ସେଠିକି ବି ଯାଇଥିଲା କଳା ପାହାଡ ଖାଲି ମାଙ୍କ ପାଖକୁ ସାରଳା ଆସିନଥିଲେ କଳାପାହାଡ଼ ସେଠିକିବି ମୁଯାଇଥିଲି। ରାମଚଣ୍ଡୀ ଯେ ସେଇଠି ସେମିତି ବୁଡ଼ିକି ରହିଲି କଳାପାହାଡ଼ ଯଉଠୁ ରାଗିକି ପଳେଇ ଆସିଲା ସେଇଠି ହିଁରା ମହାଦେ ଚାଲି ଯାଇଥିଲେ ସେଇଥିପାଇଁ ସେ ନଦୀ କୂଳରେ ସେ ମନ୍ଦିରଟା ତିଆରି ହେଇଚି।
ନଦୀ ନୁହେଁ ସମୁଦ୍ର କୂଳରେ।
ସମୁଦ୍ର କୂଳରେ ସରି ସରି ସମୁଦ୍ର କୂଳରେ। ହୁଁ।
ଆଚ୍ଛା ଆଚ୍ଛା ହଁ ଗୋଟେ ପ୍ରବାଦ ଅଛି ଭଲ ଭଲ ଭଲା ରାମଚଣ୍ଡୀ ଭଲାରେ କଳା ପାହାଡ଼କୁ ବସାଇ ଦେଇ ଭଲ ପାଣି ଆଣି ଗଲାରେ। ହଁ ଏଇ ଗୋଟେ ପାଣି ଆଣିବାକୁ ପଳେଇଥିଲେ ଠାକୁରାଣୀ।
ହଁ।
ସେଠି ଗୋଟେ ଅଛି ଦେଖିଛନ୍ତି ମାଛର କଣ୍ଟା?
ଆଜିତ ବାରୁଣୀ। ହଁ ତିନି ମାଛର କଣ୍ଟା ଗୋଟା ଅଛି ସେଟା ଦିଙ୍ଗବାରିଣୀ ଗୋଟେ ଅଛି ଆମର ସାରଳା ଯିବା ରାସ୍ତାରେ।
ହୁଁ ହଁ ଯୋଉ ଜାଗାକି ଚକ୍ଷୁ ଆଖି ରୋଗ ପାଇଁ ଫେମସ୍।
ବାସ୍ ବାସ୍ ବାସ୍ ହୁଁ ହୁଁ ହୁଁ।
ଆଚ୍ଛା ବହୁ ଜାଗା ଅଛି ଏପଟେ ଆମ ସାଲେପୁର ସା ପା ଫେରେ ଯଉ ଭଗବତୀ ମନ୍ଦିର ଜାଣିଥିବେ ବଟେଶ୍ୱରରେ ଅଛନ୍ତି? ସେଠି କଳା ପାହାଡ଼ ଭଗତୀ ଠାକୁରାଣୀଙ୍କ ମୁହଁକୁ ମାରିକି ବଙ୍କା କରି ଦେଇଥିଲେ ବୋଲିକି ତାଙ୍କ ମାଙ୍କ ମୁହଁବି ବ ଙ୍କା ଅଛି ଆଉ ଯେହେତୁ ଯୋଉଟା ମାଙ୍କର ପୁରୁଣା ମ ମନ୍ଦିର ଥିଲା ସେ ମନ୍ଦିର ଭାଙ୍ଗି ଯାଇଚି ଚିତ୍ର କଳା ନଦୀ ଗର୍ଭରେ ତାର ସବୁ ଭଗ୍ନାବଶେଷ ସବୁ ଦେଖିବାକୁ ମିଳେ। ତ ବେ ଏବେ ଗୋଟେ ମନ୍ଦିରରେ ମା ପୂଜା ପାଉଚନ୍ତି। ନଈ ବଢ଼ି ହେଲେ ନଈଁ ବଢ଼ି ହେଲେତ ସେଠି ମାଙ୍କର ଉଁ ଗର୍ଭଗୁରୁବି ପାଣି ପାଣି ପଶିଯାଏ।
ଆଚ୍ଛା ଆଚ୍ଛା।
ହୁଁ।
ହଁ ସେଠିକି ମୁଁ ଯାଇଚି ତାଙ୍କର ସେଠି ମକର ମେଳା ବହୁତ୍ ଭଲରେ ହୁଏ ସେଜାଗାରେ।
ହଁ ହଁ ବହୁତ୍ ଭଲ ଭାବରେ ହୁଏ।
ହୁଁ କଣ ଚାଉଳ ପଇସା ପଇସା ସବୁ ଏମିତି ପାଣି ଯୋଉ ରାସ୍ତା ଥିବ ସେଇଟି ସବୁ ପକେଇିକି ଯାଆନ୍ତି।
ଆ ଯୋଉ ବାହାଘର ମୁକୁଟ ଯୋଉ ଛୋଟ ଛୁଆଙ୍କର ଚୁଟି ପଡ଼ିଥାଏ ସେ ଚୁଟି ତା ସବୁ ରଖିଥାନ୍ତି ସେଇ ସମୟରେ ମକଡ ବୁଡା ସମୟରେ ନେଇକି ଶୀତୁତ ନଦୀ ଗର୍ଭରେ ବିସର୍ଜନ କରିଦିଅନ୍ତି।
ହୁଁ।
ହୁଁ।
ଚିତ୍ର କଳା ସେଇ ବାଟା ଦେଇକି ଆସିଲେ ପଡ଼ିବ ପଦ୍ମବନ ଅଚ୍ୟୁତାନନ୍ଦ
ହୁଁ।
ପ୍ସନାଲିସ୍ ରହିଛନ୍ତି। କିନ୍ତୁ କ୍ୟାନକ୍ ବାଣ୍ଟିଲେ ଗ୍ୟାନକୁ ନୁଚେଇ ରଖନ୍ତି କେବେ ପ୍ରକାଶ
ହଉ ଆଜ୍ଞା ଆମେ ରହୁଛୁ।